ହାଲୋ ହାଲୋ।
ହ୍ୟାଲୋ?
ହ୍ୟାଲୋ। ହଁ କଣ କରୁଛନ୍ତି?
ଏଇ ଜଷ୍ଟ କାନ। ମୁଁ ଜଷ୍ଟ କାନ ଖାଇକିନା ବର୍ତ୍ତମାନ ଆସୁଛି ଆଉ।
ଓ ଆଚ୍ଛା କଣ ଖାଇଲେ?
ଆଜି ଗୁରୁବାରେ- ଆଜି ସାଧା ସବୁ ଗୁରୁବାର ଭାତ, ଡାଲି ମିକ୍ସ ତରକାରୀ।
ହୁଁ ହୁଁ ମାନେ ନିିଜେ କରିକି ଖାଉ। ହଁ ମୁଁ ଖାଇଲିନି ଜଷ୍ଟ ଖାଇଲିି ଆଉ।
ଓ ହଁ ନିଜେ ନା ଘରେ କରୁଛନ୍ତି ଆଉ ଘରେ କରୁଛନ୍ତି ମାମା କରୁଛନ୍ତି ମୁଁ ଖାଉ ଖାଉଛି ଆଉ।
ଆଚ୍ଛା ଆପଣଙ୍କୁ ରୋଷେଇ ଆସେ? ମାନେ ଏମିତି
ହଁ ରୋଷେଇ ମତେ ଆସିଛି କାହିଁକିନା ମୁଁ- ରୋଷେଇ କରି ଶିଖିଛି ନିଜେ ବି କରେ ରୋଷେଇ। ରୋଷେଇ କରିବା ମୁଁ
କଣ କଣ ରୋଷେଇ କରନ୍ତି?
ମତେ ଏଇ ରୋଷେଇ ଏମିତି ଭାତ ଡାଲି ଆ- ଚିକେନ କରିଆସିସି ଅଣ୍ଡା ଆମ୍ଲେ
ଆଛା ଚିକେନ୍ ଟା କେମିତି ହୁଏ? ପା-ଚିକେନ ଟା କେମିତି ହୁଏ ଟିକେ କହିଲେ?
ଚିକେନ-ଚିକେନ ଫାଷ୍ଟ ଆମେ ମୁ ଏମତି କରିବ ମୋର ଫାଷ୍ଟ ତେଲ ତେଲ ପଡିବ ତାପରେ- ଟିକେ ଜଷ୍ଟ ହାକା ଚିନି ପଡିଯିବ ଟିକେ ମାନେ କଲର ମାନେ ଚିକେନ ଟିକେ କଲର ଆସିବା ପାଇଁ ତେଲ ପକେଇ ସାରିଲା ପରେ ଜଷ୍ଟ ଟିକେ ଚିନିିକେ ପଡିବ। ତାପରେ ଆମର କାଁନ୍ୟାଚୁରାଲି ଏଇଟା କଣ କି ମାନ ଇ କଲର ଟା ଆସିବ କର ଟେ ଚିନି ପକେଇ କଲର ଟା ବଢିଆ ହିବ।
ସେ କଲର ଟା ଅସ ହଁ ହଁ ତା ଯୋଉ ମାନେ ବ୍ରାଉନ କଲର ଟା ଟିକେ ଦେଖାହବ।
ହଁ ବ୍ରାମ ଟିକେ ଆସିବା ଆଉ ତାପରେ ଆମର ଏଇ ଯୋଉ ସବୁ ଅଛି ଢୋଲା ଅଳେଇଚ ଗୁଜୁତି ଡାଲଚିନି ସବୁ ଯୋଉ ସବୁ ଥାଏ ସବୁ ଆମର ଯୋଉ ଗୋଟା ଗୁଡାକ ଗୋଟେ ଯୋଉ ଆମର ଗରମ ମସଲା ସବୁ ଥାଏ ତାକୁ ବ୍ରେଡ଼- ଉଁ-ତାପ ତାପରେ ପ- ପକାଯାଏ ତେଲ ଗରମ ଟିକେ ତାପରେ ତାପରେ ପିଆଜ ପିଆଜ ଟିକେ ତାପରେ ରହିବ ଟିକେ ତାପରେେ ଜଷ୍ଟ ଟିକେ ଗ୍ରେଭି ମାନେ ପିଆଜ ଟା ଟିକେ ହେଇଗଲା ପରେ ବ୍ରାଉନ କଲର ହେଲା ଟାଇପ୍ ର ଟିକେ ହେଇଗଲା ପରେ ତାପରେ ଏଠୁ ଅଦା ରସୁଣ ପେଷ୍ଟ ତାକୁ ଦିଆଯିବ। ତାପରେ ଅଦା ରସୁଣ ପେଷ୍ଟ ଦେଲା ତା ପରେ ଜଷ୍ଟ୍ ହାଲକା ଟିକ ହାଲକା ଟିକେ ତାପରେ ହେଠୁ ମାନେ ଇ ଟ ମ ହେଇଯିବ ସେଇାଟା ପିଆ ଟା ହେଇଯିବ। ମଳିଲା ପରେ ଟିକେ ଆମର ଉ
ଆଉ ତମେ ଜାଣିପାର କି? ମାନେ ମସଲା ଟା କେମିତି କଷି ହେଲା ମାନେ କଣ ହେଲା? କେମତି ହେଲା କେତେବେଳେ ଜାଣିପାରିବେ ନା
ହଁ ନାଇଁ ନାଇଁ ମୁଁ ମୁଁ ଜାଣି ଜାଣି ଜାଣିି କାହିଁ ନାଁ ଯେତେବେ ସ୍ମଲ ଟା ଆସେ ଜଣା ପଡେ ସ୍ମେଲ ଆସିଲା ପରେ ମୁଁ ଜାଣି ମସଲା ବତ୍ତମାନ ଠିକ ହେଇଗଲାନ ଜଷ୍ଟ୍ ଟମାଟୋ ବି ପଡେ ଗୋଟେ ଦିଟା ଟମାଟ ବି ପଡିବ ତାପରେ
ମସଲା ମୋଟା ଉଠିକି ଥିବ ନା ଆ ଏମିତି କାଟିକି ପକେଇବି?
ହଁ କାଟିକିନା ହୁଁ ମାନେ ଛୋଟ ଛୋଟ ଟିକେ କା-
ହଁ ହଁ ହଁ ଜାଣିଲି।
ଟିକେ ଭଲ ଟେଷ୍ଟ ଲାଗିବ ଟମାଟ ପଡ଼ିଲେ। ସାର ଟିକେ ବଜିବା ଆଉ ତାପରେ ସବୁ ଆମର ସବୁ ଇଏ ପାଉଡର ଯୋଉଁ ମସଲା ଗୁଡାକ ତା ଉପରେ ପଡିବ ଆଉ। ଏମତି ପ୍ରୋସେସ ରେ କରୁ ଲାଷ୍ଟ ରେ ଗରମ ମସ ଟିକେ ପଡିବ ଆପଣ କେମତି କରନ୍ତି କେମତି ନା ଆଉ କଣ ନା କୋଉଁ ଶେଷରେ
କାହିଁକି ମତେ ତିନି ଆସରେ ସେଇଥିପାଇଁ ମୁଁ ତ ଆପଣଙ୍କୁ ପଚାରିଲି ମାନେ କେମତି ମୁଁ ଏମିତିଆ କରିବି ତାହେଲେ ବି ଆଉ। ଏଇ ପ୍ରୋସେସରେ।
ନହେଲେ ଆପଣ ଏମିତି ଡାଇରେକଟ ବି କରିପାରିବେ ଏକାଥରକରେ ଆଛା ନହେଲେ ଆ ଆପଣ ଏଇ ଯୋଉ ହଁ ତମେ ଏମିତି ବି କରିପାରିବ ଯଦି ଆମର ପୁରା ଡାଇରେକ୍ଟ ମାନେ ମସଲା ଟାକୁ ପୁରା ଆମର ଦହି ଲେମ୍ବୁ ତାପରେ କନଫ୍ଲୋର ଟିକେ ଯଷ୍ଟ ହାଲକ
ଟିକେ ନେଟୱାର୍କ ଆସୁନ କଥା ଟିକେ ହାଲକା କଟୁଛି। ହଁ ହଁ ହଁ ମାନେ ବିରିୟାନୀ ବି ହଁ ମୁଁ ଜାଣିଛି ବିରିୟାନୀ କେହି କେମିତି ହୁଏ ମୁଁ ଜାଣିଛି। ହେଲେ ମାନେ ଚିକେନ କରୀ ତରକାରୀ ଟା କେମିତି ହୁଏ ଜାଣିନି ଆଉ
ହଁ ହୁଁ, ବିରିୟାନୀ ବିରିୟାନୀ ବି କରେଇ ଦେବେ।
ହଁ ମାନେ ବିରିୟାନୀ ଟା ସହଜ ଟା ମାନେ ସହଜ ମାନେ ସେମିତି ସେମିତି ଆପଣ କହିଲେ ସେମିତି ସବୁ ଗୋଳି ଗୋଳାକି ସେମିତି ଆଗେ ଏମିତି ମେ ତେଲ ଦେଇକି ଅଳ୍ପ ଟିକେ ହଲକା ପିଆଜ ଦେଇକି ତା ପରେ ଏମିତି ତରକାରୀ ଟାଇପ ହବ ତାପରେ ରାଇସ୍ ପକେଇି କି ମାନେ ଭାତ ପକେଇକି କ ହେଇଯିବ।
ହଁ ସେଇ ହଁ ସେଇ ଆମର ଯେମିତି ରାଇସ ଟା ଯେମିତି କରାହଉଛି ଯୋଉଁ ଆମର ଇଏ ସେଇ ଟାଇପ ର ହେଇଯିବଟା ଆଉ ଖାଲି ଚିକେନ ଟା ତା ଉପରେ ଇଏ ପୋଦିନା ପତ୍ର ପକେଇବା କଥା ଆଉ
ହଁ ବାସ୍। ଆଉ ଯୋଉଁ ମାନେ ଆପଣଙ୍କ ପ୍ରିୟ ଖାଇବା କଣ ମାନେ ଭଲ ଲାଗେ ଆପଣଙ୍କ ଖାଇବାକୁ?
ମତେ ବିରିୟାନୀ ମତେ ଟିକେ ଭଲ ଲାଗେ ବେଶୀ ଚିକେନ ଭଲ ଲାଗେ। ମାନେ ଚିକେନ ଆଛା
ହଁ ବିରିୟାନୀ ଟା ମାନେ ଟିକେ ସମସ୍ତଙ୍କର ମାନେ ଯାହାକୁ ଦେଖି କେଉ ଖାଲି ବିରିୟାନୀ? ମାନେ ସେଟା ମାନେ କଣ କହିଲେ ଜଲଦି ସରିଯିବ ତାରେ ତାପରେ ଖାଇବାକୁ ଟିକେ ପାଟି କୁ ସ୍ଵାଦ ଲାଗେନି।
ହଁ।
ମାନେ ପେଟକୁ ଟିକେ ଫୁଲ ରହେ ମାନେ ଭଲ ଲାଗେ ଆଉ। ମାନେ ତା ବିରିୟାନୀ ସହିତ ଆଉ କିଛି ଦରକାର ନାହିଁ। ଖାଲି ଟିକେ ଦହି ପାଣି ତ କାରି ଯୋଉଁ ରାଇତା କହନ୍ତି ସେଟା ଟ ଦରକାର ସେତିକି।
କଚମବର ଟିକେ ଖାଲେ କାକୁ ଟିକେ ଦହି ପିଆଜ ଟିକଟ କଚମବର ଟିକେ କରିଦେଲେ ସେଇଟା ଭଲ ଲାଗେ ଆଉ।
ହଁ ହ ହଁ ହ ନହେଲେ ସେତେ ଆଉ ବେଶୀ ମାନେ ତରକାରୀ ଫରକାରୀ କିଛି ଦରକାର ନାହିଁ।
କିଛି ଦୋକାନରେ ନହିଁ ବିରିୟାନୀ ହେଲା ତା ସାଙ୍ଗେ କଚମବର ଦହି ପାଣିହେଲେ ଆ ଭଲ ଲାଗେେ ଖାଇବା ପାଇଁ ଭଲ ଲାଗେ। ଆଉ ଏମିତି ନର୍ମାଲ ଭାତ ଡାଲି ଏଇରା ଏମିତି କରି ଜାଣିଛେ ସୁ ସନ୍ତୁଳା ଏଇଟା ସବୁ ଜାଣିଛେ ଆଉ ଖାଦ୍ୟ ସେ ଆପଣ ଙ୍କୁ କଣ ହଁ ସନ୍ତୁଳା ହି ଜାଣିଛି କାରଣ ସନ୍ତୁଳା ଆମ ଘରେ ସମସ୍ତେ ଖାଆନ୍ତି ଯେତେବେଳେ ମା କି ବାପା କଣ କଣ ଇଏ ହେଲା ଏବେ ମୁଁ ନିଜେ ସବୁ କରେ ମାଆ କୁ ସାହାଯ୍ୟ କରେ ରୋଷେଇ ବାଷରେ।
ହଁ ଆପଣ ଆଉ କଣ ଜାଣିଛନ୍ତି ମାନେ ଆଉ ପିଠା ପିଠା ଜାଣିଛନ୍ତି ଜାଣିନାହାନ୍ତି?
ହଁ ମୁଁ ଆଗ ଚକୁଳି ଖାଇଲାଣି। ମାନେ ମା ପୁରା ଭଲ ଗୋଲ ଗୋଲ ଚକୁଳି କରିଦେବି ଆଉ। ମାନେ ଦୋସା ଟାଇପିର ଚକୁଳି। ଆଉ ଓ ହଁ। ମାନେ ଆଉ ପ୍ରଥମାଷ୍ଟମୀରେ ଯୋଉ
ଚକୁଳି ସହିତ ମାନେ କଣ ଆଉ ଖାଲି ଚକୁଳି ନା ଆଉ ଚକୁଳି ସହିତ
ଚକୁଳି ସହିତ କଣ ମୁଁ ଖାଇବା ପାଇଁ ତ ଚକୁଳି ଖାଲି ବି ଖାଇ ହେଇ ଯାଏ। ତା ସହିତ ଟିକେ ଯଦି ଆଳୁ ଭଜା କି ନହେଲେ ଚା ଚକୁଳି ଚା ଯୋଉ ସକାଳୁ ସକାଳୁ ନହେଲେ ହେଇଯୋଉ ମାନେ ଚ ପିଠା ସହିତ ଚ ଖାଇବି ନହେଲେ କିଛି ଗୋଟେ ଡାଲି ଥିବ ଯଦି ହରଡ ଡାଲି
ଆଉ ନହେଲେ ଆମର ମଟର ତରକାରୀ ମଟର
ହଁ ମଟର ତରକାରି ବି ଚିକେନେ ଏଇ ଯୋଉ କଣ ଚକୁଳି ସହିତ ମାନେ ମାଂସ ଟା ବି ଭଲ ଲାଗେ। ମାଂସ ତରକାରି ଟା ବି ଭଲ ଲାଗେ।
ହଁ ହଁ ହଁ ହଁ ଚିକେନେ ସଇତ ଏଇଟା ଭଲ ଲାଗିବ। ଏରାସବୁ ରୋଷେଇ ତାହଲେ ଜାଣିଛନ୍ତି ଆଉ ନୁଁହକି?
ଜାଣିନି ମାନେ ମୁଁ ଖାଏ ହେଲେ ବେଶୀ ରୋଷେଇ ଜାଣିନି।
ଆଛା ଆଛା ମାମା ଅଛନ୍ତି କରିଦଉଥିବେ ହେଇ ସେଥିାପାଇଁ ତମକୁ ହେତେ କରିବାକୁ ଆଉ କିଛି ପଡୁନଥିବ ଆଉ। ମୁଁ କିନ୍ତୁ କରିଦିଏ କେତଳେ ଯାହା ବତାନ୍ତି ମୁଁ ସାହାଯ୍ୟ କରିଦିଏ କାହିଁକିନା କେତେ ସେ ଏକୁଟିଆ ଲୋକ ମାଆ କରିବା ପାଇଁ।
ହଁ ହଁ ସେଟା ବି ସତ।
କେତେବେଳେ ସାହାଯ୍ୟ ବିି କରେ।
ହଉ।
ଆପଣ ବର୍ତ୍ତମାନ ଆଉ କୁଆଡେ ବର୍ତ୍ତମାନ ଯିବାର ନାହିଁ ନୁ ହେକି ବୁଲାବୁଲି?
ହ ହଁ।
କପିଳାସ? କହିଲି କପିଳାସ ଯିବାର ନାହିଁ ଏବେ?
ଏ ନାଇଁ କପିଳାସ ଆଉ ଏଇନେ ତ ଯାଇନି। ଆଉ ବର୍ଷା ପୁଣି ପକଉଛି ଆଉ ବର୍ଷା ଟିକେ ଛାଡୁ ନହେଲେ ମାନେ ପାଗ ଟିକେ ଏମିତି ଖରା ଖରା ପାଗ ଦଉଛିିବି। ଏଇ ତ ପୁଣି କେତେବେଳେ ଯଦି ଆଜି ସକାଳେ ବି ଖରା ପାାଗ ଦେଲା ହେଇହେଇନି। ଆ ଏତେ ଯୋରେ ବର୍ଷା ହଉଛି ଯେ ଘରୁ ବାହାରକୁ ବାହାରି ହଉନି ଆଉ ସେ ଏମିତି ତ ହଉଛି ଆଉ।
ଆପଣ ଶୀତଳ ଷଷ୍ଠୀ ଜାଣିଛନ୍ତି ନା ଶୀତଳ ଷଷ୍ଠୀ ବିଷୟରେ?
ହଁ ହଁ ଶୀତଳ ଷଷ୍ଠୀ ଜାଣିଛି ଶୀତଳ ଷଷ୍ଠୀ ପୂଜା।
ଶୀତଲ ଶୀତଳ ଷଷ୍ଠୀରେ ଆମର କଣ ହୁଏ କହିଲେ?
ଏଇ ଯୋଉ ଶିବ ପାର୍ବତିଙ୍କର ଯୋଉ ତାଙ୍କର ବାହାଘର ହେଇଥିଲା। ଆମ ତ ଏପଟେ ମାନେ ପୁରା ଯେମତି ପୁଅ ଝିଅ ଟୋଟାଲି ଯେମତି ମାନେ ପାର୍ବତୀ ମା ଯେମିତି ଝିଅ ଅଲଗା ହେଇକି ଆସିକି ମାନେ ତାଙ୍କର ବିଦା ହୁଅନ୍ତି ସେମିତି ଆମର ଏପଟେ ଯୋଉ ମନ୍ଦିର ଅଛି ସେ ସେମିତି କରାହେଇଥିଲା ମାନେ ପାର୍ବତୀ ମା ଥିଲେ ଦୂରରେ ଟିକେ ତାପରେ ସିଏ ଯେମତି ବାହାଘର ସବୁ ମାନେ ରୀତିନୀତି କରାଗଲା ପରେ ହ
ଆଛା ଶୀତଳଷଷ୍ଠୀ ଟା ପ୍ରାୟ ଆମର ଏପଟେ ବେଶୀ ମାନେ ପ୍ରସିଦ୍ଧ। କୋଉଟେ କହିଲେ ସମ୍ବଲପୁର ପଟେ ଆମର ଶୀତ ଷଷ୍ଟି
ହଁ ହଁ ଶିତଳ ତାଙ୍କର ଗୋଟେ ପୁରା ବଡ ମେଳା ଟାଇପିର ହୋଇକି ନା ତା ନି ଯାତ୍ରା ଟାଇପିର ହୁଏ ଆଉ।
ହଁ ବିଭିନ୍ନ ଶିବ ମନ୍ଦିର ଆଡେ ଆମ ଏପଟେ ବି ଶିବ ମନ୍ଦିର ସବୁ ଇଏ ଯଉ ଶିବ ଶିବବିହ ପ୍ରାୟ ତ ସବୁ ବିଜୟ ହଉଛି ବହୁତ ଧୁମଧାମ ହଉଛି ଡିଜେ ଫିଜେ ନିଆ ହଉଛି। କଣ କହିଲେ ସବୁ ଯେମତି ମାନେ ବାହାଘରଟା ଯେମିତି ଆଜିକାଲି ମାନେ ଯେମତି ହଉଛି ଆମର ସ୍ଵତନ୍ତ୍ର ସେମିତି ବର କନ୍ୟା ବା ଏ ଝିଅର ବାପା ପୁଅର ବାପା ଏଇସବୁ ହେଇନା ପୁରା ଏମତି ଏ ମାନେ ଯୌତୁକ ଯିବି ମାନେ ଇଏ ଆମେ କୁହାଯାଏ କେତେ କଣ ଦବ? କଣ ଇଏ ସବୁ ଜିନିଷ ବି ମାନେ ପ୍ରଥାଟା ଅଛି।
ପ୍ରଥା ଟା ଅଛି ଆଉ
ହୁଁ ଉଁ
ମାନେ ସେଥି ଯେମିତି ପୁଅଝିଅ ଯେମତି ବାହା ହୋଇଥାଏ ସେମତି ତାଙ୍କୁ କରୁଛନ୍ତି ଆଉ ତାହେଲେ ବି ମାନେ ଆଉ ଠାକୁରଙ୍କୁ ଯୋଉମାନେ ମାନୁଛନ୍ତି, ତ ସେମାନେ କରିବେ ନା ଆମେତ ଠାକୁରଙ୍କ ଭକ୍ତ ବନେଇବୁ ନା ତାହାଲେ ଆମର ଯେମିତି ମଣିଷ ମାନଙ୍କର ଭକ୍ତ ସେମାନଙ୍କୁ ବି ଆମେ ମାନିବା ନା।
ହୁଁ ନାଇଁ ସେଇଭଳିଆ ସମସ୍ତେ ଇଏ କରନ୍ତି ସବୁ ଜାଗାରେ ଏଇଟା ଚାଲଛି, ଚାଲୁ ଆଜି ବର୍ତ୍ତମାନ୍
ହଁ ଅଁ
ଆପଣ ଯିବାରେ ଏ କୁଆଡେ ବି ନାହିଁ, ବର୍ଷା ଯୋଗୁ ତା ସବୁ ବନ୍ଦଥିବ ଟୁରୁ ଆଉ ନୁ କି?
ହଁ ଏଇନା ବର୍ଷା ଫର୍ଷା ଯଉ ଚାଲଛି ନା ବର୍ଷା ଆଉ କମିଲେ ମାନେ ଏକଠୁ ଚାରି ଲଘୁଚାପ ଅଛି। ଲଘୁଚାପ ସରିଲା ପରେ ତାପରେ ଦେଖିବାଆଉ କୁଆଡେ ଗୋଟେ ବୁଲି ଯାଇକି ଆସିବା ଆଉ
ହୁଁ ନିହାତି ଘରେ କେତେ ଆଉ ବୁଲାବୁଲି କରିବାକୁ ପଡିବ ଆଉ
ହୁଁ ଆ ହଉ, ହଉ ମୁଁ ଏବେ ରଖୁଛି ତାହେଲେ
ହଁ ଆଜ୍ଞା।